ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଆପଣଙ୍କୁ ମୋ କଲ୍ ମୋ ଭଏସ ଶୁଭୁଛି?
ଶୁଭୁଛି।
ଓହୋ, ଆଉ ଆପଣ କଣ କରନ୍ତି?
ମୁଁ ଏବେ ଷ୍ଟୁଡେଣ୍ଟ ଅଛି।
ଓ ହୋ, ଆଉ ଏବେ କଣ କରୁଥିଲେ?
ମୁଁ ଏବେ ଯାଇଥିଲି ବଜାରକୁ ଏବେ ଆସିଲି ଆଉ।
ହଁ ହଁ। ଆଉ ଆପଣଙ୍କ ଆଡ଼େ ଗରମ୍-ଗରମ୍ ଗରମ ହଉଛି କି ଆଜି ବର୍ଷା ବର୍ଷି ଉଠେଇଛି କି କେମିତି କଣ?
ହଉଥିଲା ଏବେ ବର୍ଷା ହଉଛି ଟିକେ ଟିକେ।
ଆଉ ତାହେଲେ ଆଜି ବଢ଼ିଆ ଥଣ୍ଡା ଲାଗୁଥିବ ଆଉ।
ଥଣ୍ଡା ଲାଗୁଛି।
ହୁଁ ହୁଁ। ଆଉ ଆପଣଙ୍କର କଣ ସବୁ ଖାଇବାକୁ କଣ ସବୁ ପସନ୍ଦ ଲାଗେ? ହ୍ୟାଲୋ, ସବୁ ତମକୁ ପସନ୍ଦ ଲାଗେ?
ମତେ ଚିକେନ ଭଲ ଲାଗେ, ମଟନ୍ ଭଲ ଲାଗେ ପନିର୍ ଭଲ ଲାଗେ।
ହୁଁ, ଚିକେନ ଟା ଚିକେନ ଟା ମାନେ କେମିତି? ଚିକେନ ଟା ଇଏ ଭଲ ଲାଗେ ତାକୁ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
ଓହୋଃ।
ଲାଗେ।
ହଁ, ଆଉ ପନିର ର?
ପନିରି ତରକାରୀ ଭଲ ଲାଗେ।
ଉଁ ହୁଁ। ପନିର ଚିଲି ଖାଇଛନ୍ତି ନା? ଚିଲ୍ଲି ଟା ପୁରା ଟେଷ୍ଟ ଲାଗେ।
କଣ?
ପନିର ଚିଲ୍ଲି ଟା ପୁରା ଟେଷ୍ଟ ଲାଗେ।
ହଁ, ଚିଲ୍ଲି ଟା ବହୁତ ଟେଷ୍ଟ ଲାଗେ।
ହୁଁ ହୁଁ। ଆଉ? ପନିର ଚିଲ୍ଲି ଟା ଭଲ ଲାଗେ ବାକି ରୁଟି କି ନାନ୍ ସାଙ୍ଗେ ଖାଇଲେ ଆହୁରି ଟେଷ୍ଟ ଲାଗେ।
ହଁ, ଆଉ ଟେଷ୍ଟ ଲାଗେ।
ସେଇ ଆଉ? ଆଉ ସବୁ ଘରେ କିଏ କିଏ ଅଛନ୍ତି?
ଘରେ ବାପା ଅଛନ୍ତି, ବୋଉ ଅଛନ୍ତି, ଭଉଣୀ ଅଛି। ଏଇ ଜେଜେ ଅଛନ୍ତି, ମା ଅଛନ୍ତି, ଦାଦା ଅଛନ୍ତି।
ଆଉ ଜଏଣ୍ଟ ଫ୍ୟାମିଲି ଆପଣଙ୍କର?
ହଁ, ଜଏଣ୍ଟ ଫ୍ୟାମିଲି।
ଓହୋଃ, ଆଉ କ୍ରିକେଟ ବି ଆପଣଙ୍କୁ ଖେଳିବାକୁ ଭଲ ଲାଗିଲ କି କେମିତି କଣ?
ହଁ, କ୍ରିକେଟ ତ ମୁଁ ସବୁଦିନ ଖେଳେ ମତେ ଭଲ ଲାଗେ।
ହଁ, କେତେବେଳେ କେତେବେଳେ ଟାଇମ ବାହାର କରନ୍ତି?
ଆଉ କ୍ରିକେଟ ମୁଁ ଖେଳେ ତିନିଟା ବେଳେ ଯାଏ ପାଞ୍ଚଟା ସାଢେ ପାଞ୍ଚଟା ବେଳେ ଆସେ।
ଅ ହଁ। ଏମିତି ତାହେଲେ। ଏଇ ଗରମରେ ତ ଟିକେ ଯାହାହେଲେ ଲେଟ ରେ ଯାଉଥିବେ ନା ସେ ତିନିଟା ବେଳେ?
ଲେଟ୍ ତିନିଟା ସାଢ଼େ ତିନଟା ହୋଇଯାଏ।
ଅହଃ। ଏମିତି ତାହେଲେ। ଆଉ କଣ ଆଜି ଖାଇବା ପିଇବା କରୁଥିଲେ?
ଆଜି ମୁଁ ଖାଇଥିଲି ଭାତ, ମାଛ ତରକାରୀ।
ଓହୋଃ, ମାଛ ଟା ବି ତମକୁ ଭଲ ଲାଗେ?
ମାଛ ବି ଭଲ ଲାଗେ।
ହୁଁ ହୁଁ, ମାଛଟା ଭଜା ଭଲ ଲାଗେ କି ତରକାରୀ କି ଫ୍ରାଏ ଭଲ ଲାଗେ?
ମତେ ଭଜା ଟା ଭଲ ଲାଗେ।
ଓହୋ ଏଇ ତାହଲେ। ଗରମରେ ତ ଏଇନେ ପୁରା ପଖାଳ ଖାଇଲେ ପୁରା ମାଛ ଭଜା ପଖାଳ ଦହି ପଖାଳ ପୁରା
ହଁ, ପଖାଳ ମୁଁ ସକାଳେ ଖାଇଥିଲି ଏ ଖରା ଟାଇମ ରେ ଖାଇଥିଲି। ହୁ ଗରମ ଭାତ ସହିତ ମାଛ ତରକାରୀ ଖାଇଥିଲି ଆଉ।
ଓହୋ। ଗରମ ମାହାଲ ଟା ପୁରା କେତେ ଜୋର ହଉଛି?
ଗରମ ତ ବହୁତ ହଉଛିି।
ଓହୋ ଆଉ ଆପଣ ଆଡେ ସେଠି ସବୁ କୌଣସି କଣ ସବୁ ମାନେ ଫେମସ୍ ଜାଗା ସବୁ ଅଛି?
ଆମର ଆଡେ ଫେମସ ଜାଗା ତ ବହୁତ ଅଛି ଯେମିତି କି ଉଁ ଗଡ଼ଖୁଜଙ୍କର ଗୋରେଖନାଥ ଯୋଉ ମହାବୀର ଆଉ ଏଠି ପୁରୀ ବି ଅଛି।
ହଁ। ଜଗନ୍ନାଥ ଧାମ ତ ପୁରୀ ତ ସମସ୍ତଙ୍କ ଜଗନ୍ନାଥଙ୍କ ପାଖକୁ କେବେ ଯାଇଛନ୍ତି?
ହଁ ମୁଁ ବହୁତ ଥର ଯାଇଛି।
ଓ ହୋ।
ମା ସାରଳା ଅଛନ୍ତି।
ହଁ। ଆଉ ଯାହା ସାରଳା ପାଖକୁବେ ଯାଇଛନ୍ତି କି ନାଇଁ ମାଆଙ୍କ ପାଖକୁ କେବେ ଯାଇ ଦର୍ଶନ କରୁଛନ୍ତି ଭଲ ଲାଗିଛି?
ମାଆଙ୍କ ପାଖକୁ ବହୁତ ଯାଇଛି ମୁଁ କାଲି ବି ଯିବାର ଅଛି ମାଆଙ୍କ ପାଖକୁ।
ହଁ।
ହଁ।
ଆଉ ତାହେଲେ ଆଉ ସବୁବେଳେ ଭଗବାନଙ୍କ ପାଖରେ ଟିକେ ପୂଜା ପୁଜି ଭଲସେ କର। ଭଗବାନ ଦୁନିଆରେ ନଥିଲେ ତ ଆମେ କିଛି ବି କରିପାରିବାନି ନା ସବୁବେଳେ ମାଆଙ୍କ ଉପରେ ବିଶ୍ଵାସ ହଁ ମାଙ୍କ ଉପରେ ବିଶ୍ଵାସ ର ଜଗନ୍ନାଥ ବିଶଵାସ ହଁ ହଁ ନଥିଲେ ଆମେ କିଛି ବି ଆମେ ଗୋଟେ ପାଦ ବି ଚାଲିପାରିବାନି ତାଙ୍କ ବିନା ନା।
ନା।
ହ ମାଆଙ୍କ ଆଶୀର୍ବାଦ ରହିଲେ ବି ଆଗକୁ ଆହୁରି ବହୁତ କିଛି କରିଯିବ।
ମାଆଙ୍କ ଆଶୀର୍ଦ ହିଁ ସବୁ କିିଛି।
ହଁ। ଜଗନ୍ନାଥଙ୍କ ନାଁ ତ ଧରିଥିଲେ ଆପେ ଆପେ ହାତ ଉଠିଯାଏ ଭଗବାନଙ୍କର। ହଁ। ଆପଣଙ୍କର ସେଇଠୁ କେତେ କିଲୋମିଟର ହେବ ପୁରୀ?
ଆମର ଏଇଠୁ ଟ୍ରେନ ରେ ଆମେ ଯାଉ। ଓ ଷାଠିଏ ସତୁରି କିଲୋମିଟର ଅଧିକ ହବ ଶହେ କିଲୋମିଟର ପାଖ
ଓହଁ ଶହେ କିଲୋମିଟର ପାଖା ପାଖି ହେଇଯିବ ଆଉ ସେଠି କେମିତି ଯାଇ
ଆମେ ଏଇଠୁ ଯାଉ ଟ୍ରେନ ରେ ଟ୍ରେନରେ ଯାଇ ପୁଣି ଅଟୋ ରେ ଯାଉ।
ହଁ ହଁ।
ହଁ ଠାକୁରଙ୍କୁ ଦର୍ଶନ କରି ଆସୁ
ଓ ହଁ ଠାକୁରଙ୍କ ପାଖରେ ବହୁତ ଭିଡ ହଉଥିବ ନା?
ବହୁତ ଭିଡ।
ହଁ। ଆଉ। ସେଠି ଯାଇକି ଭିଡ ଭିତରେ ଏ ସବୁ ଭଗବାନଙ୍କର କେବେ ମହାପ୍ରସାଦ ଖାଇଚନ୍ତି ସେଠ ଟଙ୍କା ତୋରାଣି ପିଇଚନ୍ତି?
ହଁ ପିଇଚୁ ବହୁତ ଖାଇଚୁ ତମେ ଯାଇକି ସାଙ୍ଗମାନେ ବି ରହିକି ଆସିଚୁ। ଆମେ ଖାଇଥିଲୁ ଜଗନ୍ନାଥ ମହାପ୍ରସାଦ ଖାଇଚୁ।
ଓହୋ। କେଉଁଠି ରୁହନ୍ତି?
ହଁ ରୁମ ନେଇ ରୁଅଉ।
ଓହୋ ରୁମ୍ କେତେ କିଲୋମିଟର ଭିତରେ ରୁମ୍ ଟା ଯୋଉ ନିଅ କେତେ
ରୁ ସେଇ ଇଇଇ ଏଏ ଉମମ ପଚାଶ ମିଟର ହଉ ହଁ ଗୋଟେ କିଲୋମିଟର ହଉ ପାଖାପାଖି।
ଅ ହଁ ମହାପ୍ରଭୁଙ୍କ ପ୍ରସାଦ କେବେ ଖାଇଚନ୍ତି ନା ନାଇଁ?
ହଁ ଖାଇଚି।
ଓହୋ। ବଢ଼ିଆ ଲାଗିଥିବ କି ଆଗେ ଯେବେ ଯିବ ମହାପ୍ରଭୁଙ୍କ ପ୍ରସାଦ ହିଁ ଆଗେ ଖାଇବ ବାହାରେ ପଛରେ ଖାଇବ କାରଣ ଆମେ ସବୁଦିନ ସେ ଜିନିଷଟା ପାଉନୁ ନା।
ନା।
ଯେବେବ ଯିବ ସେଇ ପ୍ରସାଦ ହିଁ ଆଗେ ଖାଇବ ଟଙ୍କ ତୋରାଣି ଟିକେ ପିଇବ। ଭଗବାନଙ୍କ ପାଖରେ ପାଖରେ ପୁରା ହାତ ଟେକିକିରି ଯାହା ମନ ଯାହା ବି ମାଗିବ ଆପଣ ସାଙ୍ଗେ ସାଙ୍ଗେ ପାଇଯିବେ। ସେ ହଉଚି ମାନେ ଦୟାର ସାଗର ତମେ ନ କହି ସିଏ ସବୁ କଥା ବୁଝିଯିବ ବାକି ହାତ ଟିକେ ଟେକିଆରେ ଅଛି।
ହଁ ଆମେ ଏଇଠୁ ଯାଉ ରାତିରେ ଯାଉ। ସକାଳେ ପହଞ୍ଚିକି ଏ ଯୋଉ ସମୁଦ୍ରରେ ଗାଧେଇ ପାଧେଇ ଯାଉ ଜଗାକୁ ଦର୍ଶନ କରି ଆସୁ।
ଆଜ୍ଞା ଆଜ୍ଞା ବଢିଆ ମଜା ହଉ ତ ସାଙ୍ଗସାଥି ସାଙ୍ଗରେ ଗଲେ ତ ଆହୁରି ବଢିଆ ମଜା ଲାଗିବ।
ହଁ ଆଉ ଭଲ ମଜା ହୁଏ।
ହୁଁ ହୁଁ। ମ ସମୁଦ୍ର ପାଖରେ ଟିକେ ବୁଲାବୁଲି କରଥାବ ସେଇ ରାତି ମହଲ ଟା ପୁରା ବଢିଆ ଲାଗୁ ଥିବ କୁଆଡେ ମୁଁ ଶୁଣିଚି ରାତିରେ କୁଆଡେ ବହୁତ ଭଲ ଲାଗେ ରାତିରେ ନା। ଅଁ ହଁ। ଜଗନ୍ନାଥ ଙ୍କ ପାଖରେ। ଅଉ ସେଇ ମାଉସୀ ମା ମନ୍ଦିର ସେଇଠୁ କେତେ କିଲୋମିଟର ହବ?
ମାଉସୀ ମା ମନ୍ଦିର ଦି ତିନି କିଲୋମିଟର ହବ ସେ ସେଠି ବି ବହୁତ ଦେବାଦେବି ଅଛନ୍ତି। ସେଠି ବି ଭଲଲାଗେ।
ଓହୋ। ତାହାଲେ ଏମିତି।
ଆଉ ସେଠି କୋଣାର୍କ ମନ୍ଦିର ବି ଅଛି।
କେତେ କିଲୋମିଟର ହବ କୋଣାର୍କ ସେଠୁ?
କୋଣାର୍କ ଟା ଆଁ ହ କହିପାରିବିନି ହବ ସେଇ ଦଶ କୋଡିଏ କିଲୋମିଟର ଭିତରେ। ପାଖାପାଖି ସବୁ ପାଖାପାଖି।
କୋଣରେ କେବେ ବି ବହୁତ ବୁଲାବୁଲି ଯାଇଁ କରିଥିବ।
ହଁ କୋଣାର୍କ ବି ଆମେ ବହୁତ ବୁଲାୁବୁଲି
ଓହୋ କୋଣକରେ ପର୍ଯ୍ୟଟକ ମାନେ ବହୁତ ପୁରୁ ବାହାରୁ ସବୁ ଆସୁଚନ୍ତି। ସେଠି ବୁଲାବୁଲି କଲେ ବହୁତ ଭଲ ଲାଗିବ ହୁଁ ହୁଁ। କୋଣାର୍କଟା ପୁରା ଫେମସ ଜାଗା ଟା ନା ବୁଲାବୁଲି କରିବାକୁ ସେଇଠି।
ହଁ ବହୁତ ଫେମସ ଜାଗାଟା
କୋଣାର୍କ ଆମର ସେଠି ପାଖାପାଖି ସବୁ ଦେବାଦବୀ ରୁହନ୍ତି ନା ଯେମିତି କାକଟପୁରୁ ମଙ୍ଗଳା, କୋଣାର୍କ ହେଇ ପୁରୀ ଏଠି ରହିଲା ସବୁ ସେ ଯଉ ମଠ ବି ସବୁ ବହୁତ୍ ସବୁ ରହିଯାଉଚି।
ହଁ ଗୋଟେ ଅଛି ମାତା ମଠ ସିଏ ବହୁତ୍ ଫେମସ୍ ହେଇଥାଏ।
ହଁ -ହଁ। ମାତା ମଠ ଗୋଟେ ଅଛି ମାତା ମଠ ଯାଇଚନ୍ତି?
ହଁ ମୁଁ ଦି ତିନି ଥର ଗଲିଣି।
ଅ- ହଁ। ଦି ତିନି ଥର ଖଣ୍ଡେ ଗଲେଣି କେମିତି ହେଇଚି ସେ ଜାଗା ସବୁ?
ସେ ଜାଗା ବହୁତ୍ ଭଲ ଆଗ ଅପେକ୍ଷା ଟିକେ ବହୁତ୍ ଭଲ ହେଇଯାଇଚି। ଜି ବାତ୍ୟା ହୋଇଥିଲା ସେ ଭାଙ୍ଗି ଭୁଙ୍ଗି ଯାଇଥିଲା ଏବେ ସବୁ ରିପ୍ୟାରିଙ୍ଗ୍ କରିଦେଲେଣି।
ଆ- ହଁ। ଏଠି ସବୁ ମାତା ମଠରେ ସବୁ କେମିତି ଖାଲି ରହିବା ସୁବିଧା ଅଛି ଖାଇବାର ସୁବିଧା ଅଛି କି କେମିତି କଣ?
ହଁ ରହିବା ସୁବିଧା ସେଠି ନାହିଁ ଏଇସବୁ ବାବା ମାନେ ରୁହନ୍ତି। ସେଠିକି ହୋଟେଲ୍ ନେଇକି ରହିପାରିବ ତମେ ଆଉ।
ଆଜ୍ଞା ଆଜ୍ଞା ଏମିତି ହିଁ ଆଉ ଏବେ କେବେ ଆଉ ପୁରୀ ଯିବେନି?
ଏବେ ଯିବାର ଅଛି ସାଙ୍ଗମାନେ କହୁଥିଲେ। ଆଉ କିଛି ଦିନ ପରେ ଯିବୁ ଆମେ ଆଉ ହଁ ଟିକେ ଥଣ୍ଡା ପଡିଲେ ଯିବୁ ଆଉ।
ଅଁ- ହଁ। ଥଣ୍ଡା ଟିକେ ଆସିଲେ ବହୁତ୍ ଭଲ ଲାଗିବ ଆଉ ଏବେ ବି ବହୁତୁ ଭିଡ ବି ହେଇଯାଉଚି ପୁରୀରେ ନା ଜଗନ୍ନାଥଙ୍କର ଦର୍ଶନ ଲାଗି ଏବେ ବହୁତ ଭକ୍ତ ପୁରା ଯାଉଚନ୍ତି।
ହଁ, ଏ ଦିନରେ ତ ବହୁତ୍ ଗରମ ହଉଥିଲା ଏବେ ବର୍ଷା ବହୁତ୍ ହେଲାଣି।
ବର୍ଷା ଟା ଏନେ ତ ବର୍ଷା ଦିନ ଟିକେ ବର୍ଷା ଦିନ ଆସିନି ଯେ ବାକି ବର୍ଷା ଟିକେ ମଝିରେ ମଝିରେ ଯଉ ହେଇଯାଉ ଚି ଗରମ୍ ପାଗକୁ ପୁରା ଥଣ୍ଡା ଟିକେ କରିଦଉଚି ଭଲ ଲାଗୁଚି ପୁରା।
ଭଲ୍ ଲାଗୁଚି।
ହଁ ପାଗଟା ପୁରା ଟିକେ ଭଲ ରଖୁଚି ଆଉ।
ହଁ।
ଓ ହଁ। ଏମିତି ତାହେଲେ କାଲି ତାହେଲେ ମାଙ୍କ ପାଖକୁ ଯିବେ?
କାଲି ମୁଁ ମାଆଙ୍କ ପାଖକୁ ଯିବି
ଓ -ହଁ ମା ଙ୍କ ପାଖକୁ କାହିଁ କେମିତି ମନ କଲେ କି କେମିତି କଣ ଇଚ୍ଛା ହେଲା କି କେମିତି ନା ମା ଡାକିଚନ୍ତି କି କେମିତି କଣ?
ମା ଙ୍କ ପାଖକୁ ଯିବି ମୁଁ ଗୋଟ୍ ଗୋଟ ନୂଆ ଗାଡି ଆଣିଚି ତାଙ୍କୁ ମାଙ୍କ ପାଖକୁ ଯିବିି ଟିକେ ପୂଜା କରିବି।
ଓହୋ ଗାଡି ଆଣିଚ ହଁ ଯେକୌଣସି ଜିନିଷ ଆଣିବ ଆଗେ ମାଆଙ୍କ ଆଶୀର୍ବାଦ ରୁ
ମା ଙ୍କ ପାଖେରେ ପୂଜା କରିବି ହଁ।
ଅ-ହଁ। ଆଜ୍ଞା -ଆଜ୍ଞା। ଆଉ କେମିତି କଣ ସବୁ
ଆଉ ତ ସବୁ ଭଲ ଆଉ।
ଉଁ -ହୁଁ ପଢାପଢି ସବୁ ସରି ଯାଇଚି ଆପଣଙ୍କର?
ହଁ ପଢା ପଢି ମୋର ପ୍ଲସଟୁ ସରିଲା ଏବେ ଆଇ ଟି ଆଇ କରିବି କି ଡିପ୍ଲୋମା କରିବି ଏଇ ବର୍ଷ ଆଉ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଡିପ୍ଲୋମା କରିବେ ଆଜ୍ଞା ନା?
ଆଜ୍ଞ।
ହୋଉ ଆଜ୍ଞା ମୁଁ ଆ ଆଉ କେତେବେଳେ କଲ୍ କରିବି ଆଉ।
ଆଜ୍ଞା।
ଆଜ୍ଞା।